ଆଲ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ, ମୋ କଥା ଶୁଭୁଛି?
ହଁ ଶୁଭୁଛି ମୋ କଥା ସବୁ ଭହୁପାରୁଛନ୍ତି?
ହଁ
ହଉ କହ ଭଲ ଅଛୁ?
ହଁ ତୁ କେମିତି ଅଛୁ?
ମୁଁ ଭଲ ଅଛି, ତୁ ଭଲ ଅଛୁ?
ହଁ ଭଲ ଅଛି କହିଲି ପରା?
ହଉ କଣ କରୁଛୁ?
କିଛି ନହିଁ ଏ ପଣସ ଗଛ ତଳେ ବସିଛି ଗରମ ହଉଛି ଯେ ଉୁଁ ହଉଛି କି ନାଇଁ? ମୁଁ ଖାଇଛି ଭାତ ଅ ଆଉ ସବୁ ଭଲ?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
ମୁଁ ଖାଇଛି ପଖାଳ ଭା ତ ମୁଁ ଖାଇଛି ଏବେ ଶୁଭୁଛି।
ହଁ ଶୁଭୁଛି।
ହ୍ୟାଲୋ
ହଁ ସୁବୁଛି।
ମୁଁ ଖାଇଛି ପଖାଳ ଭାତ, ପଖାଳ ଭାତ କୁନ୍ଦୁରୁ ଆଳୁ ଭଜା, ଆଉ ଆମ୍ବ।
ଆଛା ହଉ ଭଲ ଖାଇବା।
ତୁ କଣ ଖାଇଛୁ?
ମୁଁ ସେ ଭା ଭାତ, ଡାଲି, ଆ ଳୁ ଭର୍ତ୍ତା, ଆମ୍ବ, ଶାଗ ଭଜା, ଏତିକି ଖାଇଛି ଆଉ।
ଓଁହ୍ନୁ ହୁଁ, ହୁଁ ହୁଁ, ହୁଁ ହୁଁ
ଆଉ କଣ କହୁଛୁ? ଆଉ କଣ ଖବର ଏମି ତ ଚାଲିଛି ତୋ ଏଜାମ ଗୁଡା ଆଉ ତୁ ଦଉଛୁ ନା ନାଇଁ ପ୍ରିପାରେସନ କଣ କରୁ ଛୁ ଏକଜାମ ପାଁଇ?
ହଁ ମୁଁ ତ ପଢୁଛି ଏକ୍ଜାମ ଏବେ ଓ ଏଜାମ ଥିଲା ସାତରେ ଯାଇଛି। ତୁ ଦେଇଛୁ ନା ନାଇଁ?
ହଁ ମୁଁ ବି ଦେଇଛି କୋଶ୍ଚିିନ ସବୁ କେମିତି କଣ ଲାଗିଲା ତୋତେ?
ମତେ ତ ପେପର ୱାନ୍ଟା ହାର୍ଡ ଲାଗିଲା ମୁଁ ଯେତିକି ଦି ଥର ମାନେ ମୋର ଏଇଟା ସେ କେଣ୍ଡ ଆଟେଣ୍ଟ ଥିଲା। ହେଲେ ଫ୍ରିଭିଅସ ୟର୍ ଟୁ ଏଥର ବେଶୀ କୋଷ୍ଚିନ୍ ହାର୍ଡ ଲାଗିଲା ଆଉ। ତୋର ଏଟା ଫାଷ୍ଟ ଆଟେମ୍ ନା ସେକେଣ୍ଡ ଆଟେମ୍ ଫାଷ୍ଟ ଆଟେମ୍ ନା ସେକେଣ୍ଡ ଆଟ ହଉ ହଉ କୋଶ୍ଚିନ କେମିତି ଲାଗିଲା ପେପର ୱାନ୍ ଟା?
ମୁଁ ତ କିଛି ବୁଝି ପାରିଲିନି ଆଉ।
ହଁ ଜିଏସ୍ ପେପର୍ ହଁ ହଁ ଏ ଏବେ ସେ ପୁରା ଇପେଜି ଲେବଲ୍ ର କୋଶ୍ଚିନ୍ ପକେଇ ଦଉଚି ମୁଁ ଯେ ଯେତିକି ପ୍ରିଭିଅସର୍ କୋଷ୍ଚିନ୍ ଦେଖିଛି ଏତି କେବେ ହାର୍ ନଥିଲା ଏଥର ତ ଏଥର କଟପ କମ ଯିବ ନା କଣ କେଜାଣି।
କଟପ କମ୍ ଯିବ।
ହଁ କଟପ୍ କମ୍ ଯିବ ତ ଦେଖାଯାଉ କଣ ହଁ ଆଉ ଆର୍ ଆଇ ଦେଇଥିଲେନା ନାଇଁ।
ଆଁ ହଁ।
ଆର୍ ଆଇ ଆର୍ ଆଇ।
ହଁ ଆର ଆଇ ବି ଦେଇଥିଲେ ତୁ ଦେଇଚୁ?
ହଁ ମୁଁ ବି ଦେଇଚି ମୋର ଏବେ ଷ୍ଟାର୍ଟିଂ ଆଡୁ ଥିଲା ଆଉ। ଷ୍ଟାଟିଙ୍ଗ ରୁ ହିଁ ଥିଲା।
ଷ୍ଟାର୍ଟିଂ ରୁ ତାହେଲେ ତୋର ଅ କୋଶ୍ଚିନ କେମିତି କଣ ପଡିଥିଲା?
କୋଶ୍ଚିିନ ତ ଅ ମାନେ ସିଏସ୍ ଯାକ ଦୁଇ ହଜାର ପଚିଶର ପଡିଥିଲା ଆଉ। ସିଏ ଯାକ ଆଉ। କରେଣ୍ଟ ଅଫେୟର୍ ଯାକ ତ କୁ କିଛି ହଁ ହଁ। ଦୁଇ ହଜାର ପଚିଶି ନଭେମ୍ବର ଅକ୍ଟୋବରର ସବୁ ପଡ଼ିଥିଲା ଆଉ। ତୁ ଏକ୍ସାମ୍ ଦେଲା ବେଳେ କେମିତି ପଡିଥିଲା?
କେତେ ଦିନ ପରେ ତା ଲାଷ୍ଟ ଆଡୁ ହଉଛି ତ ଟିକେ ହାର୍ଡ ଥିଲା ଆଉ।
ହଁ ହଁ। ଓ ହୋ ସେମିତି ତ ଆଉ, ମୋର ତାର ଥର ଲାଷ୍ଟ ଆଡକୁ ଥିଲା ଯେ ଉଁ ମୋର ବି ହେମତି କଷ୍ଟ ପଡିଥିଲା ମୋର ତ ଆର ଥର ତିନି ମାର୍କ ରେ କଟିଗଲା ଆଉ। କଟପ୍ ରୁ ତିନି ମାର୍କରେ ଆଉ ମୋର ହେଲାନି ଆଉ।
ଓହୋ।